ହ୍ୟାଲୋ।
ହଁ କଣ କରୁଛୁ।
ହଁ ବଇଛି।
ଆ ଖାଇସରିଲୁନି।
ହଁ ହଁ।
ଆଉ ବର୍ଷା ହଉଛି ସିଆଡେ।
ବର୍ଷା ବର୍ଷା ନହିଁ ବର୍ଷା କିଛି ନାଇଁ। ବର୍ଷ ଘଟାରେ ମିଳିଯାଉନି ପାଣି ଜମି ଯାଉଛି ଫିଲ୍ଡ ରେ।
ହଁ ଫୁଟବଲ ଖେଳ ହଉଛି।
ହଁ।
କଣ ମ ଫଟବଲ କେମତି କଣ ଖେଳଉଛି।
ଚାରି ପାଞ୍ଚ ରାଉଣ୍ଟ ମରା ହବ ବଡି ଗରମ ହଉ ବଡି ଗରମ ହେଲା ପରେ ଯାଇକି ତାପରେ ଫିଜିକାଲି ହବ ତାପରେ ଖେଳ ହବ।
ଓ ସାର୍ ଆସୁଛନ୍ତି।
ଆରେ ଆଉଛନ୍ତି ସେଇ ପାଞ୍ଚଟା ବେଳକୁ ପାଞ୍ଚଟା ବେଳକୁ ଆଉଛନ୍ତି।
ହଉ ଆଉ ହଉ।
କେତେ ପିଲା ଯାଉଛନ୍ତି।
ହାଇଁ ନାଇ ପଚିଶ ଜଣ ପଚିଶ ଜଣ ତିରିଶ ଜଣ।
ଓହୋ କି କିଏ ଯାଉଛନ୍ତିମ?
ବି ସୁମନ ନା ବାସୁ ବାସୁ ତାପରେ ଇଏ ରନ ଯୁଗଲ ବିଜୁନା ହଉ
ଓହୋ ଆଉ ଫିଲ୍ଡ କାମ ବି ହେଇଥିଲା ନା?
ଆମ ଏଇଲା ପାଣି ଜମି ଯୋଉ କାଦୁଅ ଟିକେ ହେଇଯାଉଛି ଖେଳିଲା ଦେହ ଖରାପ ହେଇଯିବ। ଘାସ ଘାସ ଲାଗି ହେଇଗଲାଣି। ତ ଗାଈ ଫାଇ ଗରା ପଶିବେ। ଫିଲ୍ଡ ଗୁରା ନଷ୍ଟ ହଉଛି ଆଉ
ଓହୋ କଣ କଣ ମାଟି ଫାଟି ପଇଲା।
ମା ବ ନା ବଲ ଲାଗିଛି ଛଅଟା ଖଣ୍ଡ କାଲି ଯୋଉ ସିନ୍ ସେଇଥିରେ ତୁ ଚଉଳା ଉଟରେ ସିନଟା କିନ୍ତୁ ଟିକେ ଜମିଥାନ୍ତା।
ହା
ଏ ଡାଇଲ ଟିକେ ଘୋଷିଦେଲେ କିନ୍ତୁ ମଜା ଲାଗିବ ସିନଟା।
ହ ତମର ରାମଲୀଳା ହଉଛି ତମର।
ଆଉ
ଅହ।
ହଁ କରିଦେଉଛ ଆପଣମାନେ ଆସିବେନି। ସିଇନି ମାନେ ଯିଏ କରିପାରଲେ ହେଲା ଖାଲି।
ହଁ ପୁଅ ମଇରାବଣ ତ।
ହଁ ମଇରାଣ ଚଟା ହଟା ସିିନ ପୁରା। ଖାଲି ଘୋଷିଲ ମାନେ ଗଲା ତ ବହି ଉଡିଲା ଆଉ।
ହଁ ତୁ ରୋଲ୍ କରୁ ବୋଧେ।
ଆଉ।
ଆ ହା।
ଏଥର ରାମ ଏ ରାମ ରୋଲ ଦିଆହେଇଛି ଆଉ।
ହଁ ହଁ ହଁ ହୁଏ ମୁ ଜାଣିି ଶୁଣିଛି ପେପରରେ ବାହାରିଥିଲା ତ। ଆଉ ଏବେ କୋଉଦିନ ଗୋଟେ ବହି ପୂଜା ହେଲା ବା।
ବହି ଏଇଖିଣା ପୂଜା ମଙ୍ଗଳବାର ଦିନ ହେଇଥିଲା।
ଆଁ।
ଯୋଉ ଫାଷ୍ଟ ଗଲା ଗୋଟେ ସକାଳ ଦଶଟା ବେଳକୁ। ତାପରେ ବାରଟା ବେଳକୁ ଗାଦି ଘରକୁ ଯା ହେଲା।
ଆହା।
ତମର ମାନେ ଶିଖେଇବାକୁ ସାର୍ ଆଉଛନ୍ତି ନା ତମର ଏଇ ବଡ ଲୋକ ସିଖଉଛନ୍ତି।
ନାଇଁ କୁନିଆ ଭାଇ ସିଖଉଛନ୍ତି।
କୁନିଆ ଭାଇ।
ଆମର ବି ରାମ ଲିଳା ହୁଏ ଯେ। ଆମର ପିଲା ଆସୁଛନ୍ତି ଆଉ ବାହାରୁ ସବୁ ଶିଖିବାକୁ ଆମର।
ଏ ଯୋଉ ଇଏ ରଣଜିତ୍ ସାରେ କି।
ହଁ ଆମର ଯୋଉ ରଞ୍ଜନ ଯୋଉ ରଞ୍ଜିତ ପ୍ରସାଦ ସାର୍।
ଫୋନ ନମ୍ବର ତାଙ୍କ ପାଖରେ ଥବ।
ହଁ। ସେ ମା ଶୁଣି ଦଉ ତ ଆଉ ତାଙ୍କ ଘରେ ବା ଖାଲି। ସୁନାରେ ପ ପୁରା ପରିପୂର୍ଣ୍ଣ।
କଁ ଡ୍ରାମାରେ ପାଇଥିଲେ ନା ରାମ ଲିଳାରେ ପାଇଥିଲେ ସେ।
ସେ ଡ୍ରାମା, ରାମଲିଳା, ମହାଭାରତ ସବୁ ସେ ନିଜ। ପଢୁନ ହଁ ସେ ସବୁ ସିଖାନ୍ତି ସେ ପେପର ରେ ବାହାରିଚି ବା ତାଙ୍କର।
ସ ସବୁ ସର୍ବଗୁଣ ପରିପୂର୍ଣ୍ଣ।
ସବୁ ସେ ଯାଇଥିଲେ ଏବେ ଯାଇଥିଲେ ଅଯୋଧ୍ୟା ଯାଇଥିଲେ ଛଅ ରାତି କରିକି ଆଇଥିଲେ। ତାପରେ ଆଉ ଗୋଟେ କୋଉଠି ଯାଇଥିଲେ ପାଞ୍ଚ ରାତି କରିଥିଲେ। ତାଙ୍କର ସବୁ ପାଞ୍ଚ, ଛଅ ରାତିି ଭଳିଆ।
ବହି ପୂଜା ହେଲା ପୁଣି ମଙ୍ଗଳବାର ଦିନ ସନ୍ଧ୍ୟା ବେଳେ ଆଳତି ହେଲା କହୁଥିଲେ। ତ ହଁ ତିରିଶ, ଚାଳିଶ ଜଣ ପଚାଶ ଜଣ ପାଇଁ ହେଇଥିଲା ପ୍ରସାଦ ହେଇଥିଲା।
ହଁ।
ପୂଜା ହେଲା ତାପରେ ମୋ ଗିତ ଗୋଟା ହନୁମାନ ବୋଲିଲା। କଯିଏ ହନୁମାନ ହୁଏ ସିଏ ବୋଲିଲା।
ରୋଲ ରୋଲ କାହାକୁ କଣ ଦିଆ ହେଇଛି।
ଦିଆ ହେଲା ରାମ କୁ ରାମ ରୋଲ୍ ମତେ ଦିଆ ହେଲା ଲକ୍ଷ୍ମଣ ହେଲା ହନୁମାନ ହଉଛି ଲିପୁନ ଭାଇ ତାପରେ। ସିତା ହଉଛି ଇତୁନୁ। ସୀତା ପିୟୁଷ ପିୟୁଷ କୁ ଦିଆଯାଇଛି। ତୁୁ ଛାଇଆ ଦିଆହେଇଛି। ରଜାଇ ମାୟା।
ହଁ ଆମର ଯୋଉ ରାମ ଲୀଳା ହୁଏ। ଆମର ରାମ ରୋଲ କରନ୍ତି ଛବି ହେଲା। ଆଉ ଲକ୍ଷ୍ମଣ ହୁଏ ଟୁକୁନୁଆଇ। ଆଉ ସି ଆ ଶୀତା କିଏ କାଇଲୁ ହଁ ସୀତା ହୁଏ ରିଟୁ ଭାଇ। ଆଉ କରନ୍ତି ସବୁ ଭଲ କରନ୍ତି ଆମର ପୁରୁଣା କଳାକାର ନା ଆଉ କୁନି ହାଇ ହନୁମାନ ହୁଏ।
ହଁ ତାଙ୍କ ତ ଭଲ ଗାଆନ୍ତି ଆଉ ହନୁ ମନ୍ ରୋଲ୍ ଟା ମାନଥୁଵ।
ହଁ ହଁ। ଆ ଭଲ କରନ୍ତି ଆଉ ଆଉ ତମର ଆଉ କୋଟି କଲ ନାହିଁ ହଉ ଯିବା ପାଇଁ?
କଲ ଅଛି ଆଉ ସିଏ ଆଉ ଦେଇଥାନ୍ତେ ଏ ଯୋଉ ନୂଆ ବଜାର। ସିଏ ତାଙ୍କର ଫିକ୍ସି ହେଇଗଲାଣି ଏ ବର୍ଷ ଆଉ ଏ ବର୍ଷ କହିବନି ଆଉ ଆର ବର୍ଷ କହିବେ ଆଉ ବରଣି ଦେବେ ଆଉ।
ଆଉ ଇନ୍ଦ୍ର ଦେବ ତମେ ଦି ବର୍ଷ ତିନି ବ ଘଣ୍ଟି ଦଉଛ କୁଆଡେ।
ତ ବଧ ଆଉ ଯିବନି ଏ ଏ ବର୍ଷ ନୂଆ ବହି ସତ ହଉଛି ମହିରାବଣ? ଆଉ ଯଦି ହବ ବାଳୀ ଭଦଟା ବି ଶିଖା ହବ କମ୍ପ୍ଲିଟ ହେଇଗଲେ ଯଦି ହଇରାବଣ। ସମ୍ପୂର୍ଣ୍ଣ ହେଇଗଲେ ଆଉ ବାଳି ବଧ ସିଖା ହବ। କିନ୍ତୁ
ଭଗଦ ଘର ହଉଛି ଗାଁ ଭିତରେ ବସିଲା ବେଳକୁ ତ ଚାରି ଛପଟି ସେଇ ସାମ୍ନାରେ ଆଉ।
ହଁ ହଁ।
କିନ୍ତୁ ବହିରା ଵଣ ବଧ ହଉଛି ଛୋଟ ବହିଟା କିନ୍ତୁ ସମସ୍ତଙ୍କ ତିରିଶ ଜଣ ଆକ୍ଟର। ତିରିଶ ଜଣ ଆକ୍ତର ସମସ୍ତୀ ଙ୍କର। ଅଳ୍ପ ଅଳ୍ପ ଗୀତ ଅଛି ଆଉ କିଛିଟା ଆଉ।
ଆ ବିପୁଲ ଆ ଆମର ଯୋଉ ଆମର ଗୋଟେ ପିଲା ଅଛି ବିପୁଲ ସିଏ ଆମର କରେ ସୀତା।
ହଁ ତାକୁ କଣ କହୁଛନ୍ତି ଆମିଳାର ପିୟୁସି କୁଆଡେ।
ହଁ ସିଏ ଡକାହଉଥିଲା ମଝିରେ ପିୁଉଷୁ ବୋଲିକା ଏବେ ତାକୁ ତାକୁ ମଝି ଡାକିଲେ କଡା। ହଁ ଭଲ କରଦେ ସେ ସମୟ ସବୁ ରୋଲ୍ କରେ। ମଝିରେ କରୁଥିଲା ଜାମ୍ବବାନ।
ଜାମ୍ବ ବାନ।
କରୁଛି ହଁ।
ସେ କିନ୍ତୁ ତାଙ୍କ କଳା ଅଭିନୟ।
ସେ ସବୁ ସବୁ କରିବେ ସିଏ ସବୁ ଶିଖିଛନ୍ତି ସିଏ।
ପୁରା ରାମଲୀଳା ନାଟକର ପିଉସ।
ହଁ ସିଏ ସବୁ ଶିଖିଛନ୍ତି ଭଲ ରୋଲ ସିଏ କରେ ସିଏ ଆମର ଏପଟେ। ସିଏ ଭଲ କରେ ତା ଫଟୋ ବାହାରିଥିଲା ପେପର ଥରେ। ଏବେ ଇ ଏବେ ଇ ବାହାରଥିଲା। ହଁ ସିଏ ଆଗରୁ ଯାଉଥିଲା ଭାବ ସାର ସାଙ୍ଗେ ରୋଲ କରୁଥିଲା। ଆରେ ଆମେ ତାକୁ ଡାକି କି ଆଇଁଲୁ ଆମ କୋଠୁ ଆସ କରିବ ଆଉ ସେ କହିଲା ହଉ ଆମ ତମ ପଟେ କରିବି ରୋଲ ଆଉ।
ତାଙ୍କୁ କଣ ପାଇଁ ଅଫର ଦିଆହେଇଥିଲା କର୍ଚ ନା କଣ।
ଅଫର ନା ମ ଗୋଟେ ରାତି ସେ ସାଢ଼େ ତିିଶହ ଟଙ୍କା ନା ନବ ଆଉ ତିନିଶସତୁରି ଟଙ୍କା ଆଉ ଛିଡିଛି ଆମର ଆଉ। ସେ ବି ସେଇଥିରେ କହିଲା କହିଲା ହଁ ମୁଁ କରିବି ଆଉ।
ତାଙ୍କୁ କୁଆଡେ ଅଫର ହେଇଥିଲା ପରସନାଲ ପାଇଁ ପୁରା।
ନାଇଁ ପରର୍ଚୁନର କହୁଥିଲେ ଯେ ଏତେ ଟଙ୍କା କଣ ଫର୍ଚୁନର ଦେଇହବ ଯେ ଯାହା ତ ରୋଲ କରୁଛନ୍ତି ଭଲ କରୁଛନ୍ତି।
ସେ ନୟାଗଡ ଯିବେ ବା କଣ କୁହାହେଇଛି କଣ୍ଟାଟ ହେଇଛି।
ଆଁ ସିଏ ତା ସବୁଆଡ ଡି ଲାଗିଥିଲା ତାର ଫୁଲ ପୋଖରୀ, ମଧୁପୁର। ପାଟପୁରୁ ଆଉ। ସାମଲସାହି ସିଏ ସବୁ ଇଆଡୁ ସବୁ ଆସେ ଆଉ କୁଆଡୁ ବଡ ବଡ ଜାଗାରୁ ଆସେ ନା। ତାପରେ ଆମେ ତାଙ୍କୁ ଆଇଁଲୁ ତିନଶହ ସତୁରି ଟଙ୍କା ଦେଇକି ଆଉ। ହଁ ସେ ଭଲ ଗୀତ ବି ଭଲ ଗାଏ, ପାଟି ଟିକେ ଲାଗେ ଆଉ।
ହୁଁ।
ତା ପାଟି ଜୀଭ ଜୀଭ ତଳେ ଆଜି ଆମ ସାର୍ କହିଛନ୍ତି ତା ଜୀଭ ତଳେ ଦିଇଟା ଗୁଲି ଦିଆହବ। ଆଁ ବା ସିଏ କରେ। ତାଅଁ ତାଙ୍କ ବାପା ବି ଭଲ କରନ୍ତି ତାଙ୍କ ବାପା କାଶୀ ନା ସେ କାଶୀଚୁତ ଗଲେ ଆଉ। ଭଲ ରୋ
ତା ଆଗାମୀ ଯିବେ ରଜ ଅଡି ରଜ କୁଇନକୁ ଅଡିସନ ଦବାକୁ କହିଛନ୍ତି କଣ। ରଜକୁଇନର ଅଡିସନ ଦେବେ ବା ସିଏ।
ହଁ ସିଏ ଯିବ ମୁଁ ବି ଶୁଣୁଥିଲି କଣ ଯ ସିଏ କୋଉଥିଲା ଯିବ ବୋଲି।
ଆଉ ସିଲେକ୍ସନ ଡାକିଥିଲେ ତାଙ୍କୁ ତାଙ୍କୁ କଲ କରକି ଡାକିଥିଲେ। ସେ ଯିବ ଟିକେ ଆଉ। କିନ୍ତୁ ଡାଇଲଗ୍ ଡେଲିଭରି ବି ଭଲ ଦିଅନ୍ତି, ତାଙ୍କର ସେ ପ୍ରଭୁ ଲୋଚନ ଦର୍ଶନ ଦିଅଥରେ ପ୍ରଭୁ।
ହଁ ସେ ଭଲ ଡାଇଲଗ ରେ ଭଲ ହେଇ ଆଉ ତମ ଯୋଉ ରାମବନ ଅଛ ରାମ କିଏ ହୁଏ?
ବନବାସ ରେ କୁନି ଅଧିକ ସିନ୍ କିନ୍ତୁ ଗ ମାନେ ଆରମ୍ଭରୁ ଶେଷ ଯାଏ। ରଞ୍ଜନ ଭାଇ। ଅଛି କିନ୍ତୁ ଏତେ ନୁହଁ କିନ୍ତୁ ଅଧିକ ରାମର ଗୀତ। ସାତଟା ଆଠଟା ଗୀତ।
ଅ ହଁ ମୁଁ ଶୁଣିଥିଲି କଣ ଯୋଉ କଣ ଯୋଉ ନଣ୍ଡା କୁଆଡେ ଦଶରଥ କରୁଥିଲା।
ନଣ୍ଡା ଦଶ ରଥ ସିଏ କାମ ନୁହଁ ତାର ଟିକେ ସ୍କୀଲ ଚେଞ୍ଜ ହେଇଯାଉଚି ଚାରି ପାଞ୍ଚଟା ରସ୍କୀଲ ହେଇଯାଉ ତାର ବାବୁ ଭଳିଆ।
ହୁଁ। ହଁ ସିଏ ମୁଁ ଶୁଣିଲି ତ କଣ ସିଏ ଦଶରଥ ନଣ୍ଡା କରୁଛି ଆଉ ଛବି ଦାଦା କୁଆଡେ କୌକେଇ କୈକେଇ କରୁଛି।
ଏ ହଁ ସେ ଖାଲି ହେଇଚୁ ବା ଟା ଆସେ ଭାରୀ ନହେଲେ ସିଏ ଭଲ କରନ୍ତି ଯେ।
ଆଇ ସିଏ ତରେ କଣ ପତର ଭଳିଆ ଡ୍ରେସ ଥରେ ପିନ୍ଧିକି ଜଙ୍ଗଲ ଫଙ୍ଗଲ ଏରିଆ ରହିଲା।
ସିଏ ବା ସିଏ ହଉଛନ୍ତି ଆମର ଅ ସବଗୃହ ସବକ ସବକ ଏ ହଁ।
ହୁଁ ସବ ମୁଁ ଶୁଣିଥିଲି ତ କି ଚମଲି ଡାକଥିଲେ। ସିଏ ବି ଜିନିଷ ଆଣୁଚି ସିଏ ବି ସବୁ ଭିତରେ ଭଲ ରୋଲ କରନ୍ତି ସେ।
ନଣ୍ଡା ଯୋଉ ଚୁମ୍କି ହୁଏ ଯୋଉ ନାଚ ତାଙ୍କର ମାନେ ଦେଖିଲା ଭଳିଆ।
ନାଇଁ ଛବିଆ ଯଉ ରୋଲ କରନ୍ତି ଭଲ ଡାଇଲଗ ହେଇ ତାଙ୍କ ଡ୍ରାମା ବି କୁଆଡେ କରିବାକୁ ଯାନ୍ତି ବାହାରକୁ।
ତାଙ୍କ ମୁଣ୍ଡ ହଲା ଟା ବି ଭଲ ସେ ଯୋଉ ଡାଇଲଗ ସେଇଗୁଡା ତ ମାନେ ଲୋକ ପସନ୍ଦ କରନ୍ତି ଆଉ। ତାଙ୍କର ଅଭିନୟ ଟା ଆଉ।
କବିରାଜ ଯୋଠି ଯୋଉ ଯାଇଥିଲେ ଯୋଉ ମାହଳ ବଡ ଏ ଯୋଉ ହୁମାନ ହେଇଥିଲେ କବିଆ ତାଟିଆ ବେଙ୍ଗ ରୋଲ କଲେ।
ସୁଶମା ରୋଲ କଲେ ବୈଦ୍ୟ ରାଜ ଶୋଷଣ ସେ ଯେତେବେଳେ ଯୋଉ ଲକ୍ଷ୍ମଣ ବିଶୟ ଲକ୍ଷ୍ମଣ ଯେତେ ବେଳେ ଶକ୍ତିବେଦ ହେଇ ପଡି ମାନେ ହେଇଥିଲେ ରାମ ଏକାଗ୍ନି ସହକ ଯୋଉ ବୋମାର ଥିଲେ
ହଁ ହଁ।
ସିଏ ସେତିକି ବେଳେ ବୈଦ ରାଜ। ଜ ଖବର ପାଇ ଯାଇଥିଲେ ଏ ଶରାମଙ୍କ ପାଖକୁ। ସେ ସେତିକ ବଳେ ତାଙ୍କୁ କହିଥିଲେ ମାରି ଇ ଯୋ ମାନେ ଛୟାଅଶି ଶହ ଶହ କିଲୋମିଟର ଛୟାଅଶୀ ସହସ୍ର ଯୋଜନା ରେ।
ହଁ।
ଗନ୍ଧମାର୍ଦନ ପର୍ବତ ଅଛି ସେ ଠୁ ସେଠି ଅଛି ବିଷଲ୍ଯ କରନି। ଏଠି ଯାଇ ହନୁମାନ ସେ ମାରୁତି କହିଥିଲେ ଯେ ଯିବା ପାଇଁ ଆଣିବା ପାଇଁ। ଗନ୍ଧମାର୍ଦନ ପର୍ବତ। ମାରୁତି ବିଶଲ୍ଯ କରନି ଯେତେବେଳେ ଜାଣିପାରିଲାନି ଔଷଧ ନାହିଁ ବୋଲି ପାଇଲେନି ଜାଣିପାଇଲାନି ପତର ସେଇଠୁ ସେ ଗନ୍ଧମାର୍ଦନ ପର୍ବତ ଉଲୁ ଉପାଡିକି ନେଇ ଆସିଥିଲେ ତାପରେ ତାପରେ ତ ତାପରେ ବିଶଲ୍ଯ କରନୀ ଚିହ୍ନଟ କଲେ ଶୂଷଣା ହେଲା ପରେ ତାପରେ ରକ୍ମଣ କୃଷଣ ହୁଅନ୍ତି ସନ୍ତ ଭାଇ। ତାଙ୍କ ପୁଢା ମାନେ ପାଟି ମାନେ ନାଇକର କଣ କରୁଛିିବ ତାଙ୍କ ପାଟିର ମାନେ ଏତେ ବଡ ପାଟି ତାଙ୍କର। ଯ ଆଁ କରି ଗୀତ ବୋଲନ୍ତି ମାନେ
ସିଏ ସିଏ ଲକ୍ଷ୍ମ ଶକ୍ତିରେ କରନ୍ତି ବୋଧେ।
ସିଏ ରକ୍ଷ୍ମଣ ଶକ୍ତି ବଧ।
ଆଉଇନ୍ଦୁ ଦେଉଧରେ କଣ ସେ ରାବଣ କରନ୍ତି ଶୁଣିଥିଲି ପା।
ଯୋର ଶୋର କରଦେଲି ସେ ରାବଣ ଦେଇଥିଲା ତାଙ୍କ ଯୋ ଇଏ ଇଏ କଥା ସେ ତାଙ୍କୁ ମନ୍ତ୍ରୀ ପଦ ଟେ ଦିଆହେଲା ଆଉ ଏଇ ଯୋ ବଡ ନା। ସେଇଥି ପାଇଁ ତାକୁ ମନ୍ତ୍ରୀ ପଦଟା ଦିଆ ହେଲା।
ତାକୁ ଲକ୍ଷ୍ମଣ ତାପରେ କଣ ବଞ୍ଚିଚି।
ଲକ୍ଷ୍ମଣ ତାଠୁ ସେଇଠୁ ସଙ୍ଗ୍ୟା ହେଇଠି ହେଇଥିଲେ ବଞ୍ଚିଲେ। ଏଁ ରାହା କି। ତାପରେ ରାଗରେ ସେଇତୁ ଆମର ମହି ରାବଣ ବଧ ବହି ଷ୍ଟାର୍ଟ ହଉଛି। ମହି ରାବଣ ବୋଧରେ ପ୍ରଥମ ସିିଲୁ ଲକ୍ଷ୍ମଣଙ୍କୁ ପୁଷ୍ପ ମାଲ୍ୟ ଦେଇ